ଗୁଡ୍ ଇଭିନିଂ।
ସେଟା ମୁଁ କହିଲି କଣ କରୁଛ?
କିଛି ନାହିଁ ଏଇଟା ବସିଛି ଆଉ।
ଆଉ ମୁଁ କହୁଥିଲି କି ମୁଁ କହୁଥିଲି କି ଆମର ଏଇପର୍ଯ୍ୟନ୍ତ ପାଖାପାଖି ତିନି ଚାରି ଦିନ ହେଲା ଝଡି ବର୍ଷା ଲାଗି ରହିଛି। ଆଉ ତମର ସେଇ ସମ୍ବଲପୁର ଆଡେ କେମିତି ମେଘ ପବନ ହଉଛି କି?
ଆମର ଏଇପଟେ ବି ପ୍ରବଳ ବର୍ଷା ହଉଛି ଆମର ଏଇପୋଟେ ବି ତିନି ଚାରି ଦିନ ହେଲାନି ଜୋରସୋର ରେ ଚାଲିଛି ବର୍ଷା।
ଆଚ୍ଛା ଆଚ୍ଛା ମୁଁ କହୁଥିଲି ଯେ ଏଇ ମେଘରେ ନା ଆମର ସେଇ ଯୋଉ ଡ୍ୟାମରେ ଆମର ନଦକି ପାଣି ଆସିଥାଏ ସେଇ ପାଣି ଆସିକି ଆମ ଗାଁ ଭିତରେ ପାଖାପାଖି ଆଣ୍ଠିଏ ଯାଏ ପାଣି ହୋଇଗଲାଣି। ଏବଂ ମେଘ ଏବେ ଯାଇ ଆହୁରି ରହିନାହିଁ। ତ ଆହୁରି ଯଦି ମେଘ ହେଇବ ତାହେଲେ ଆମ ଗାଁ ରେ ଟିକେ ପାଣିମୟ ହେଇଯିବ। ଏବଂ ଆମତିିକେ ବହୁତ ଅସୁବିଧାର ସମ୍ମୁଖୀନ ହେଇପାରିବ। ଯେହେତୁ ତମ ପାଖରେ ସେଇ ହୀରାକୁଟ ଡ୍ୟମ୍ ଅଛି ତ ସେଇପଟେ କେମିତି କଣ ପାଣି ହଉଛି କି?
ଆମ ଏଇ ପଟେ ଭି ତ ପ୍ରବଳ ପ୍ରଚୁର ପରିମାଣରେ ପାଣି ହୋଇଗଲାଣି, ଯାହା ପାଇଁ ଯିବା ଆସିବା ପାଇଁ ବହୁତ ଅସୁବିଧା ହଉଛି, ଆଉ କିଛି କାମ ବି ଠିକ ସେ ହେଇପାରୁନାହିଁ ପାଣି ବର୍ଷା ଯୋଗଁ। ହୁଁ
ତୁଇସ ନା ଭୟ ମାଈ
କଣ କହିଲେ?
ମୁଁ କହିଲି କି ତମର ସେଇପଟେ ଟିକେ ଅଧିକ ହେ ଅଧିକ ହେଇପାରିବନି। କିନ୍ତୁ ସେଇ ଆମର ସେଇ ହୀରାକୁଦ ଡ୍ୟାମ ଯଦି ଓପନ କରାଯିବ ତାହେଲେ ତମର ସେଇପଟେ ବହୁତ ପାଣି ହୋଇପାରିବ। ତ ଆମର ତ ଏଇପଟେ ଲଗାତାର ଚାଲିଅଛି। କିନ୍ତୁ ତମର ସେଠି ଯଦି ଗେଟ୍ ଓପେନ୍ କରାଯିବ, ତାହେଲେ ହିଁ ଟିକେ ଅଧିକ ପାଣି ହୋଇପାରିବ, ନହେଲେ ହୋଇ ପାରିବ ନାହିଁ।
ହଁ ଯେତେବେଳେ ପ୍ରବଳ ବର୍ଷା ଚାଲିଥାଏ, ସେତେବେଳେ ସେ ହୀରାକୁ ଗେଟ୍ ଟା ଓପନ ହେଇଥାଏ, ନହେଲେ ଏମିତି ହୋଇନଥାଏ।
ଆଚ୍ଛା ଆଚ୍ଛା ତ ତମେ କହିବା କଥା କି ଏମିତି ନର୍ମାଲି କରାଯାଇ ପାରିବ ନାହିଁ, କେବଳ ଏମରଜେନ୍ସି ସିଚୁଏସନ, ଏବଂ ସେତିକି ଆବଶ୍ୟକତା ପଡିଲେ କିମ୍ବା କୃଷକ କୁ ସେତିକି ପାଣି ଦରକାର ହେଲେ, ସେଇ ଟାଇମ ରେ ହିଁ ଆମର ସେଇ ହୀରା ଡ୍ୟାମ ର ଗେଟ ଗୁଡିକ ଖୋଲା ଯାଇ ପାରିବ। ତ ମୁଁ କହୁଥିଲି କି ଆଜି ପର୍ଯ୍ୟନ୍ତ ପାଖାପାଖି ମାନେ ସବୁଠୁ ଅଧିକ କେତୋଟି ଗେଟ୍ ଗୋଟେ ଥରକ ଖୋଲା ଯାଇଛି?
ଏମିତି ବହୁତ ଖୋଲା ଯାଇଛି। ଆମେ ତ ଠିକ ସେ ମନେ ପଡୁନାହିଁ କିନ୍ତୁ ବହୁତ ସାରା ଗେଟ ଖୋଲା ଯାଇଛି ଅଟୋମେଟିକ ସେଟା ଖୋଲିଯାଏ, ପ୍ରଚୁର ପରିମାଣ ଯେତେବେଳେ ମୋତେ ବର୍ଷଟା
ଆରେ ହଁ ମୁଁ ଶୁଣିଥିଲି କି ସେଠି ଟିକେ ମାନେ ଆମର ଆଧୁନ ସରି ଏବେ ଆଧୁ ଆଧୁନିକ କହିଥିଲି ଆଡଭାନ୍ସ ଟେକ୍ନୋଲୋଜି ଅଛି। ତ ତାରେ ଆପ ମାନେ ଆପନେ ଆପ ମାନେ ନିଜେ ନିଜେ ସେଇ ଗେଟ୍ ଟି ଓପନ ହେଇପାରିବ, ଏବଂ ମୁଁ ଜାଣିବାକୁ ଚାହୁଁଥିଲି କି ଯେ ଆଜି ପର୍ଯ୍ୟନ୍ତ ତମ ହିସାବରେ, ମାନେ ଆମର ସେଇ ହୁଁ।
ଏମିତି ବାର ପନ୍ଦରଟି ହେଇଛି ଖୋଲା।
ମାନେ ଗୋଟିଏ ଥରକେ ଏତେ ସାରା ଖୋଲା ଯାଇଛି।
ହୁଁ।
ଆଚ୍ଛା ଆଚ୍ଛା ତାହାଲେ ତ ତମତେ କହୁଥିଲ ସେଇ ହୀରାକୁଦ ପାଖାପାଖିରେ ରହୁଅଛ।
ହଁ ସେଇ ପାଖରେ ତ ଏମତି ହଉଛି।
ଆଚ୍ଛା ମୁଁ କଣ କହୁଚି ତା କଥା ଟାକୁ ଟିକେ ଧ୍ୟାନ ଦେଇ ଶୁଣ ତାପରେ ମୋ କଥ୍ ଥାର ଟିକେ ଜବାବ ଦେବ ଆଉ ମୁଁ ଫାଷ୍ଟେ କଣ କହୁଚି ଶୁଣ। ମୁଁ କହୁଥିଲି କି ମୁଁ କହୁଥିଲି କି ସେଇ ଯୋଉ ତମର କହୁଚ ପନ୍ଦର ବାର ତେରଟି ଡେମ୍ ର ଗେଟ୍ ଗୋଟେ ଥରକେ ଖୋଲା ଯାଇଥିଲା। ତ ସେଥିମଧ୍ୟରେ ତମ ଗାଁ ତ ସେଇ ପାଖାପାଖି ରହିଅଛି। ତ ତମେ ତ ସେଇ ଗାଁ ଖାଲି କରିକି ଟିକେ ସହରକୁ ଯିବାକୁ ପଡିଥିବ ବୋଧେ।
ନା ସେ ପାଖରେ ଏମିତି ଗାଁ ନାହିଁ। ଯାହା ଫଳରେ କାହାକୁ ଯିବାକୁ ପଡି ନଥିଲା। ସେ ପାଖରେ ଏମିତି ଘଞ୍ଚ ଜଙ୍ଗଳ ଅଞ୍ଚଳ ଗୁଡାକ ଅଛି ନା ସେ ପାଖରେ ଘର ନାହିଁ।
ଆଚ୍ଛା ଆଚ୍ଛା ମୁଁ କଣ ଶୁଣିଥିଲି ତମ ଘର ସେଇ ପାଖାପାଖି ତ? ସେଥିପାଇଁ ମୁଁ ଟିକେ ଚିନ୍ତିତ ହୋଇଥିଲି କି ତମ ଘରରେ ମାନେ ତମ ଗାଁ ରେ ଟିକେ ପାଣି ପଶି ଆସିଥିବ କି କଣ ବୋଲି ତ ମୁଁ ସେଇଥିପାଇଁ ଭାବୁଥିଲି କି ଯେଦି ସେମିତି ହୋଇଥାନ୍ତା ତ ଆମ ସହରରେ ଆସିକି ଟିକେ କେତେ ଦିନି ରହିଯାଇଥାନ୍ତ ଆଉ।
ହଁ ଆପଣ ଯାହା କହୁଛନ୍ତି ଠିକ୍ କହୁଚନ୍ତି। ସେଇଟା ଦେଖିବା କେମିତି କଣ ହବ।
ଆଛା ଆଛା ହେଲେ ସେଇ ମେଘ ବିଷୟରେ ତ ଆମେ ଯାହାକଥ୍ କଥା ହେଇପାରଲା ହେଇପାରିଲେ। ମୁଁ କଣ କହୁଥିଲି କି ଆଉ ଆଜି କଣ କଣ ଖାଇଚ?
ଆଜି ଆମ ଏ ପାଖରେ ଗୋଟିଏ ଗୋଟେ ଛୋଟ ଛୁଆର ନାମକରଣ ଉତ୍ସବ ହଉଥିଲା ତ ଆମେ ସେଠି ଭୋଜି ଖାଇବାକୁ ଯାଇଥିଲୁ ଏମିତି ବହୁତ ସେଠାରେ ଆଇଟମ୍ ଗୁଡାକ ବଥିଲା ତ ଆମେ ସେଠି ଖାଇକି ଆସିଲୁ ଏମିତିଆ ଆଉ।
ଆଛା ଆଛା ତ ସେଇ ତମ ଗାଁ ଆଖ ପାଖରେ? ଗୋଟିଏ ନାମକରଣର ଓ ଭୋଜିର ଆୟୋଜନ ହୋଇଥିଲା। ଏବଂ ତମେ ସେଠିକି ଯାଇକି ଟିକେ ଭୋଜନ କରିକି ଆସିଛ। ତ ସେଇ ଭୋଜନରେ ଆମର କୋଉ କୋଉ ଆଇଟମ୍ ହୋଇଥିଲା? ଏବଂ ତମର ସେଇ ପାଖରେ ସବୁଠୁ ଭଲ ରୋଷେଇ କିଏ କରିପାରେ ସେଇ ବିଷୟରେ ଟିକେ କହିଲ।
ହ ହଁ ଏଥିରେ ତ ଦେଖିବାକୁ ଗଲେ ମୋଖ୍ୟତ ହୋଇଥିଲା ଭାତ ତ କମନ୍ ଯୋଉଟାତ ହୁଏ। ଡାଲି ଖଟା ଏମିତି ଛତୁ ପନିର୍ ଚିପ୍ସ ତରକାରୀ ସାଲାଡ଼ ପାମ୍ପଡ ପିଠା ଖିରି ସବୁ ପ୍ର କାର ହୋଇଥିଲା ଆଉ ଆମର ଏଇ ପାଖରେ ଗୋଟେ ଭଲ ରୋଷେଇଆ ଅଛନ୍ତି ସେ ଆସି ରୋଷେଇ କି କରି ଯାଇଥିଲେ।
ଆଛା ଆଛା ତ ମୁଁ କଣ ଶୁଣିଥିଲି ତମର ସେଇ ପଟେ ଟିକେ ଭଲ ରୋଷେଇ କରନ୍ତି। ଯେହେତୁ ତମର ସେଠି ଟିକେ ଭୋଜି ଅଧିକାଂଶ ସମୟ ଲାଗି ରହିଥାଏ ତେଣୁ ସେଠି ରୋଷେଇକାର୍ୟ ମାନଙ୍କୁ ଟିକେ ଅଧିକ ଭୋଜିର ଅ କଲ୍ ଆସିଥାଏ ସେଇଥିପାଇଁ ତାଙ୍କେ ଧୀରେ ଧୀରେ ହେଇକି ଆଡଭାନ୍ସ ଟାଇପ୍ ର ମାନେ ଇକ୍ସପିରିଏନ୍ସ୍ ରଖିକି ଏ ଟିକେ ଭଲ ପ୍ରକାର ରୋଷେଇ କରେ। ଏଇ ପୂର୍ବରୁ ତ ମୋ ଭାଇର ଭୋଜି ଯାଇଥିଲା।
ଠିକ୍ କହିଲେ ଏଠାରେ ସବୁ ମିଳିଥାଏ।
ମୁଁ କହୁଥିଲି କି ଏଇ ଯୋଉ ଆମ ଭାଇର ବାହାଘର ହୋଇଥିଲା ଦୁଇ ବର୍ଷ ତଳେ ସେଇ ଭୋଜିରେ ମୁଁ ତମ ସେଇ ସମ୍ବଲପୁରର ଗୋଟେ ଆନାକୁ ଡାକିଥିଲି ସେ ଆସିଥିଲେ। ମାନେ ତାଙ୍କର ଲିଷ୍ଟ୍ ପୁରା ଆମ ଏରିଆର ମାନେ ରୋଷେଇ କାରଠୁ ପୁରା ଅଲେଗା। ଆମେ ଦେଖିକି ଟିକେ ଚକିତ ହେଇଗଲୁ ଯେ ଏତେ ଅଲଗା ପ୍ରକାର ସାମାନ କାହିଁକି? କିନ୍ତୁ ସେଇ ଏବେ ଏତେ ପ୍ରକାରର ରୋଷେଇ କଲେ ଏବଂ ଏମତି କଲେ ଯେ ଆଜି ପର୍ଯ୍ୟନ୍ତ ଗାଁ ଲୋକ ମାନେ ଭୁଲି ପାରୁନାହାନ୍ତି ଆମ ଗାଁରେ ଯୋଉ ବି ଦାୱତ୍ ଦେଲେ ଫାଷ୍ଟ ମାନେ ତମର ସେଇ ସମ୍ବଲପୁରରୁୁ ଡାକିଥାନ୍ତି।
ହଁ। ସମସ୍ତଙ୍କର ଅଲଗା ଅଲଗା ପ୍ରକାର ଶୈଳୀ ତାଙ୍କର ରୋଷେଇ କରିବା ଷ୍ଟାଇଲ ଥାଏ। ତ ଯିଏ ଯେମିତି ମାତ୍ରାରେ ସବୁ ଜିନିଷ ଗୁଡାକ ୟୁଜ୍ କରିକି ରାନ୍ଧେ। ଥିଲା ସେ ଉପରେ ନିର୍ଭର କରାଯାଏ ତ ସେଥିପ୍ରତି ମଧ୍ୟ ସଜାଗ ରହିବାକୁ ପଡିବ। କେଉଁ କ୍ଵାଣ୍ଟିଟିଟା ବେଶି ଦିଆଯିବ କୋଉଟା କମ୍ ସେଥିପ୍ରତି ଯଦି ଆମେ ଠିକ ମାତ୍ରାରେ ବି ଧ୍ୟାନ ନଦେଲେ ତାହେଲେ କଣ ହେଇପାରିବ।
ଆଚ୍ଛା ଆଚ୍ଛା ନାଇଁ ନାଇଁ ମୁଁ ସବୁଠି ଆମ ଓଡିଶାରେ ସବୁ ଜାଗାରେ ଖାଇଛି ମାନେ ଭୋଜିଠୁ ଆରମ୍ଭ କରିକି ହୋଟେଲ ଯାଏଁ ଖାଇଛି କିନ୍ତୁ ତମର ସେଇ ସମ୍ବଲପୁର ଆଡେ ଟିକେ ରୋଷେଇରେ ମାନେ ରୋଷେଇ କା ରୋଷେଇ ତ ରୋଷେଇ ରୋଷେଇ କାରଙ୍କ ମାନେ ହାତଙ୍କରେ ମଧ୍ୟ ଯାଦୁ ଭଳିଆ ଥାଏ। ମାନେ ଏତେ କହିଲି ପା ଏତେ ଭଲ କରିଥିଲେ ଯେ ଦୁଇ ବର୍ଷ ପରେ ବି ଆମ ଗାଁ ଲୋକମାନେ ଆମର ସେଇ ଭୋଜିର ଚର୍ଚ୍ଚା କରନ୍ତି। କି ସେଇ ରୋଷେଇ ଭୋଜି କେମିତି ବି ହୋଉ ଏଇ ମାନେ ଭୋ ସେଇ ଯିଏ ରାନ୍ଧିଥିଲା ସିଏ ନା ଏ କ ନମ୍ବର ରାନ୍ଧିଥିଲା ତ ଆଜିକାଲି ଯୋଉ ବି ଆମ ଗାଁରେ ଭୋଜି ହେଲେ ତମର ସେଇ ସମ୍ବଲପୁରରୁୁ ସେଇ ଆନାଙ୍କୁ ହିଁ ଡାକିଥାଉ।
ହଁ ଠିକ କରନ୍ତି କାହିଁକିନା ଏତେ ଖର୍ଚ୍ଚ କରିକି ରୋଷେଇ କରିବାରେ ଯଦି ଠକ୍ ଖାଇନାହାନ୍ତି ତାଲେ ଲାଭ କଣ ସେଥିପାଇଁ ଟିକେ ଭଲ ରୋଷେୟାକୁ ଯଦି ଆଣିଲେ ତାହେଲେ ସମସ୍ତେ ଖୁସିରେ ଖା ଖାଇବେ ଆଉ କଣ।
ଆଚ୍ଛା ଆଚ୍ଛା ତ ମୁଁ କୋହୁଥିଲି କି ଯେମିତି ତମର ସେପଟେ କଣ ଗୋଟେ ଆଇଟମ ଫେମସ୍ ଅଛି ବୋଲି କହୁଥିଲ ତ ସେଇ ଆଇଟମରେ ଆମର ଏଇପଟେ କେହି କରୁନାହାନ୍ତି। ତ ମୁଁ ଭାବୁଥିଲି କି ତମର ସେଇପଟେ ତିନ୍ ଚାରି ପାଞ୍ଚ ଦିନ ପରେ ମେଘଟା ଛାଡି ଯାଇଥିବ ତାପରେ ତମର ସେଇ ଜାଗାକୁ ଯାଇକି ତମର ସେଇ ପ୍ରସିଦ୍ଧ ଆଇଟମଟା ଟିକେ ଖାଇକି ମାନେ ବୁଲି ବୁଲିକି ଆସିଥାନ୍ତି ଆଉ।
ଅଁ ହ ଆସିକି ବୁଲିବୁଲା କି ଯିବେ ଟିକେ ଦେଖିବେ ଖାଇବେ ପିଇବେ ମଜା ମସ୍ ସ୍ତି କରିବେ କରିବେ ଆଉ କଣ।
ହଁ ଯାଉଚୁ ଆ ଏ ଯେହେତୁ ଏବେ ପ୍ରବଳରୁ ଅ ଅତି ପ୍ରବଳ ମେଘ ରହୁଅଛି ଏମିତି ଘୂର୍ଣ୍ଣିବଳୟ ଲଘୁଚାପର ଅଛି ଏବଂ ଆଇ ରାସ୍ ସ୍ତାମାନେ ମଧ୍ୟ ଟିକେ ଜାମ୍ ହୋଇଯାଇଛି କାରଣ ବୋହୁତ ସାରା ପାଣି ଆମେ ରୋଡରେ ଖେ ଭାସୁଥାନ୍ତି। ଏମିତିରେ ମୁଁ ଗୋଟେ କଥା କହିବି ତମେ ଶୁଣିକି ଆଶ୍ଚର୍ଯ୍ୟ ହେଇଯିବ ଯେ ଆମ ଗାଁରେ ଏତେ ମାତ୍ରାରେ ପାଣି ହୋଇଥିଲା ଯେ ବଡ ବଡ ସାପ ଏବଂ ବୋହୁତ ପ୍ରକାର ମାଛ ମଧ୍ୟ ଗାଁର ଆମ ରୋଡ ମଝିରେ ଖେଳୁଥୁଲେ ଏବଂ ବୋହୁତ ସାରା ଆମେ ମାଛ ତ ନିଜେ ହାତରେ ଧରିକି ନେଇ ଘରେ ରୋଷେଇ କରିକି ଖାଇଛୁ।
ଓହୋ ହଁ ତାକୁ ଭଲ ଲାଗିବ ନା।
ଆରେ ଭଲ କଥା କିନ୍ତୁ ମୁଁ କୋହୁଥିଲି କି ଏତେ ସାରା ପାଣିରେ ଆମ ଗାଁର ପାଖାପାଖି ଦୁଇ ତିନି ଦିନ ମାନେ ଗୋଟେ କଣ କହିଲେ ଫା ଷାଠିଏରୁ ବାସ୍ତରି ଘଣ୍ଟା ପର୍ଯ୍ୟନ୍ତ ଲାଇଟ୍ ଆସିନାହିଁ ମୋର ବି ଏମିତିରେ ମୋବାଇଲରେ ଚା ଚାର୍ଜ୍ ନଥିଲା ଯେହେତୁ ଆମ ଗାଁରେ ଟି ଟିକେ ଭାଇ ଭାଉଣୀ ମାନେ ଆମ ଭାଇ ପଡିଶା ମାନଙ୍କର ଟିକେ ଇନଭେଟର୍ ଲାଗି ରହିଥିଲା ତ ସେଠି ଯାଇକି ମୁଁ ମୋବାଇଲଟିକୁ ଚାର୍ଜ କରିକି ତମ ପାଖକୁ କଲ୍ କରିଛି। କାରଣ ମୁଁ ତ ଏମିତିରେ କେତେ ଦିନ ହେଲା ତମକୁ କଲ୍ କରିନଥିଲି ତମେ ବି ପୁଣି କରୁନାହଁ ତ ମୁଁ ହିଁ କରିଦେଲି ଆଉ
ହଁ ଠିକ୍ କଲି ଯାହାବି ହଉ ମୋର ତୋ ଦେହ ଭଲ ନଥିଲା ମୁଁ ସେଥିପାଇଁ ଘରକୁ ଆସିଲି
କାଇଁ ତମର ଦେହ ଖରାପ ନ ଖରାପ ଥିଲା ତ କାଇଁ ମତେ ତ କାହିଁ କହିନାହଁ। ତ କଣ ହେଇଛି ତମ ଦେହ ଖରାପ ହେଇଯାଇଛି ଯେ?
ଏମତି ବର୍ଷା ରେ ଭିଜି ଭିଜି ଟିକେ ଦେହ ଖରାପ ତ ଆଉ। ଘରେ ସମସ୍ତେ ଅଛନ୍ତି ତ ମୁଁ ଆଉ କିଛି କହି ନଥିଲି ଟିକେ ହୁଁ।
ଏ ତମେ ଏଇଟା କହିବା କଥା ନା ଯେହେତୁ ତମର ଦେହ ଖରାପ ଅଛି। ତ ମୁଁ ତମ ସହ ଟିକେ ପରେ ବି କଥା ହେଇପାରିଥାନ୍ତି। ଆଗରୁ କହିଥିଲେ ମୁଁ ନହେଲେ ପରେ ବି କଲ୍ କରିପାରିଥାନ୍ତି ଆଉ ମୁଁ କଣ କହୁଥିଲି କି ଆଉ ତମେ ସେଇ ମେଡିସିନ ଷ୍ଟୋର କୁ ଯାଇକି ସେ ମେଡିସିନ ଆଣିଛ କି ନାହିଁ?
ହଁ ମେଡିସିନ ତ ନେଇଛି ଖାଇ ସମସ୍ତେ ଟିକେ ଆସିଲେଣି କଥାବାର୍ତ୍ତା ଟିକେ ହବପଛେ।
ଆଛା ମୁଁ ତ କହୁଥିଲି ମା ମାନେ ମୋର କଲ୍ କରିବାର ମୁଖ୍ୟ କାରଣ ତ ମୁଁ ଏବେ ଯାଏ କହିନାହିଁ ମୋର କଲ୍ କହିବାର କାରଣ ହଉଛି କି ଯେ ଆଗକୁ ଆମର ଆମେ ତ ତମେ ଜାଣିଥିବ ଯେ ଆମର ହଉଛି ତିନି ଭାଇ, ତ ଗୋଟିଏ ଭାଇ ତ ଦୁଇ ବର୍ଷ ତଳେ ବାହା ହର ହୋଇଥିଲ।
ହଁ।
ଆଉ ଆମର ରହିଲେ ମଝିଆ ଭାଇ ମୁଁ ତ ସଫା ସାନ। ତ ସେଇ ମଝିଆ ଭାଇ ଆମର ସେଇ ଭାଇ ବାହା ହଉଛି। ତ ମୁଁ ତମର ସେଇପଟୁ ହିଁ ରୋଷେଇକାର ଆଣୁଛି। ତ ମୁଁ ଭାବୁଥିଲି ତମର ସେଇ ପାଖା ପା ଖି ର ରୋଷେଇକାର ଟା ତମେ ହି ତ ମତେ ତାଙ୍କୁ ଚିହ୍ନେଇଥିଲ। ତ ମୁଁ ଭାବୁଥିଲି ତାଙ୍କ ସହ ତମେ ବି ଆସନ୍ତ ହେରି ଭୋଜିରେ ଟିକେ ଯୋଗଦାନ ଦେଇଥାନ୍ତ। ଏବଂ ଆମ ଭୋଜିରେ ଆମ ଏଇ ଫୋଲ ଖରା ଏରିଆର ଭୋଜି ଟିକେ ଦେଖିଥାନ୍ତ ଏବଂ ମଜାମସ୍ତି ଆମ ସହ କରିଥାନ୍ତା ଆଉ।
ଠିକ ଅଛି ତାହେଲେ ମୁଁ ଯିବି।
ଠିକ ଅଛି ତାହେଲେ ମୁଁ ସେଇ ଆମ ତମର ସେଇ ରୋଷେଇଆନାଙ୍କୁ କହିଦେବି କି? ତମକୁ ତ ଚିହ୍ନିଛନ୍ତି ସେ ଭଲସେ ତମ ତହ ଆସିକି ସେ ତମ ତାଙ୍କ ସହ ଆସିଲେ ଟିକେ ଭଲ ହେଇ ଥାନ୍ତା ଆଉ ହଉ ତାହେଲେ ରହୁଛି ଅନାନ୍ୟା ସାଙ୍ଗ ମାନଙ୍କୁ ବି କଲ୍ କରିବାକୁ ପଡିବ।